ହାଲୋ
ହଁ ହଁ କୁହନ୍ତୁ
ହଁ କୁହନ୍ତୁ
କଣ କରୁଥିଲେ?
କିଛି ନାଇଁ ପଢୁ
କଣ କହିଲେ ଆଁ ବର୍ଷା ହଉଛି ମୁଁ ଏଇ ଜଷ୍ ଶୋଇକି ଉଠିଲି। ମୁଁ ଶୋଇଲି ଜଷ୍ଟ୍ ଉଠିଲି
ସମସ୍ତଙ୍କର ଏଇ ସମସ୍ତଙ୍କର ଏଇଟା ଉଠିବା ଶୋଇକି ଉଠିବା ଟାଇମ୍ ନା।
ଛ ହଁ ମୁଁ ଚେଇଁଥିଲି ଏବେ ସାଙ୍ଗେ ସାଙ୍ଗେ ଶୋଇଛି ଅଧଘ ଣ୍ଚା ଚାଳିଶି ମିନିଟ୍ ଖଣ୍ଡେ ଶୋଇକି ପୁଅକୁ ଶୋଅ ଶୋଉ ଟିକେନା ଶୋଇକି ଉଠି ସାରିକି ଝାଡ଼ି ଝୁଡ଼ା କରିକି ଆସି ବସିଛି ଆଉ। ଥାଉଜ
ସନ୍ଧ୍ୟା ଫନ୍ଧ୍ୟା ଦିଅନ୍ତି ନା ନାଇଁ କୋଉ ଠାକୁରଙ୍କୁ ପୂଜା କରନ୍ତି?
ସବୁ ଆମର ତ ଜଗନ୍ନାଥ ଜଗନ୍ନାଥଙ୍କ ମେନ୍ ଠାକୁର ହେଲା ଜଗନ୍ନାଥ କିନ୍ତୁ ଆମେ ସବୁ ଠାକୁରଙ୍କୁ ପୂଜା କରୁ ଆଉ। ଆମର ତ ଓଡିଆରେ ତେତିଶି କୋଟି ଦେବତା ଉ। ଆଉ ସେମିତି କୌଣସି ଗୋଟେ ଠାକୁର ଆଉ ଗୋଟେ କୋଉ ଠାକୁରଙ୍କୁ ପର୍ସନାଲି ଏମିତି ତ ଡାକେନି।
ସାଧାରଣ ଜଣେ ମାନେ ଜଣେ ସବୁ ମଣିଷ ମାନେ ପ୍ରତ୍ୟେକ୍ ପ୍ର ଏ ସମସ୍ତେ କଣ କରନ୍ତି ଆମେ କାହାକୁ ନା କାହାକୁ ମାନେ ଯେତେବେଳେ ବିିକନ୍ତି ହଁ ନା ନାଇଁ ତ ଆପଣ ସେଠି କାହାକୁ ଡାକନ୍ତି? ହୁଁ ହୁଁ।
ମୁଁ ସବୁବେଳେ ମୋ ମୋ ବାବାଙ୍କୁ ଡାକେ ସାଇ ବାବାଙ୍କୁ ଡାକେ। ସାଇବାବାଙ୍କୁ ଡାକେ ସବୁବଳେ ଯେତେବଳେ ଯେହୁଁ ପାଖେ। ହଁ।
ଆଜିକା ଆଜିକା ସମୟରେ ଦେଖ କେହି ନା କେହି କୋଉ ନା କୋଉ ହଁ ମାନେ ଆଜିକା ସମୟରେ କେହି ନା କେହି କୋଉ ନା କୋଉ ସେ ସେଇ ଜାଗାରେ କେନ୍ଦ୍ରୀଭୂତ ହେଇକି ରହୁଛନ୍ତି ହଁ ନା ନାଇଁ? ଯେମତି କିି ମୁଁ ଜୟଗୁରୁ ଦୀକ୍ଷା ନେଇଚି ଛୋଟବେଳୁ
ହଁ ହଁ।
ସେମତି ଆଉ କିଏ ସନାତନ ଧର୍ମରେ କିଏ ଆଉ କିଏ ମହିମା ଧର୍ମ ଦେଇଚନ୍ତି କିଏ ଓମ୍ ସାନ୍ ନ୍ତି କିଏ ମାନେ ଆହୁରି କଣ ଆକଚୋଲି ଧର୍ମ ନବାର ଗୋଟେ ଜିନଷ ହୋଉଚି ଏଇଆ କି ମାନେ ସେ ଗୋଟେ ଜାଗାରେ ନିଜ୍ ଜକୁ କାହିଁକିନା ମୁଣ୍ଡର ମାନେ ସିଏ ଯୋଉ ମାନେ
ହଁ ହଁ।
ଗୋଟେ ଜିନିଷବୁ କେନ୍ଦ୍ରି କରିକରି ସେ ରହିବ ହଁ ନା ନାଇଁ ତାଥି
ହାଁ ହଁ।
ପ୍ରାୟେ ଆମେ କଣ ଯେତେବେଳେ ଆମେ ଧ୍ୟାନ କରନ୍ତି କୋନ କୁହନ୍ତି କିମ୍ବା ଗୋଟେ ବିନ୍ଦୁ କରିକି ଆମେ ସେଟାକୁ ଲକ୍ଷ୍ୟ କରିକି ଦେଖନ୍ତି
ହୁଁ ହୁଁ।
ସ୍କୁଲରେ ଯେତେବେଳେ ଯୋଉ ଶନିବାର ଦିନ ଯୋଉ ଯୋଗ କ୍ଲାସ ଫାଷ୍ଟ ଯୋଉ ପିରିୟଟା ରୁହେ ଆସନ୍ତି କି ମାନେ ଗୋଟେ ଜିନିଷ ଯେମିତି ତମେ କହିଲ କି ଆମକୁ ଶି ଖାଇବା ମାନେ ଦେଖ କେବେ ସିରିଡି ସାଇ ଯାଇଚ ସେଠିକି ଏଇ ଯୋଉ ଆ ମହାରାଷ୍ଟ୍ର ଯୋଉ
ଦୁଇ ଦିନ ଦୁଇଥର ଖଣ୍ଡେ ଯାଇଛି ଦୁଇଥର ଯାଇଛି। ହଁ ହଁ ଦୁଇଥର ଯାଇଛି।
ତାଙ୍କର ସେ ଯୋଉ ଦର୍ଶନ ହେଲା କେତେ ମାନେ କେତେ ଟାଇମ ନେଇକି ଆମେ ଯୋଉ ପୂର୍ବ ବର୍ଷ ଯାଇଥିଲୁ ସେଠିକି ନା ମାନେ ଆମେ ପହଞ୍ଚିଲୁ ହିଁ ସେଠି ମାନେ ରାତି ସାତଟାରେ ନା କେତେ? କହିଲୁ କି ନାଇ ଖାଇବା ବ ବନ୍ଦ ହେଇଯିବ ତ କହିଲେ କି ଆଉ ସେଠି ଯୋଉ ଅନ୍ନ ପ୍ରସାଦ ଦିଆ ହୋଉଚି ସେଠି ଯାଇକି ଖାଇଦିଅ ତମେ। ଆମେ ସମସ୍ତେ ଯାଇକି ଖାଇଦେଲୁ ତାପରେ ହେଠୁ ସେଠି କଣ ହେଲା ପହଡ ପଡ଼ିବା ହେଲା ଏତେ ଲୋକ ଆମ ମାନେ ଯାଇଥିଲୁ ନା ସମସ୍ତେ ମାନେ ଟ୍ରାଭେଲ ଲଗେଇ ଯାଇଥିଲୁ ବସରେ। ତ ସମସ୍ତେ ଆଉ ଧର୍ଯ୍ୟ ଏତେ ବାଟରୁ ଜଣେ ଯାଇଚି ତ ନ ଦଶ ଆମେ ତାପରେ କଣ କଲୁ ସେଠି ସେ ଭିତରକୁ ଯାଇକି ପିଲାମାନେ ସେଠିକି ସେ ଠିକି ଆମେ ଯାଇକି କଣ କଲୁ ରାତି ବାରଟାରେ ଖୋଲିବ। ମୁଁ କହିଲି ଯଦି ପହଡ ପଡିଗଲାଣି ରାତି ବାରଟାରେ କାହିଁକି ଖୋଲିବ ଏତେ ଲୋକ ଆସିଚନ୍ତି ବୋଲି ଦର୍ଶନ ତାପରେ ଖୋଲିପାରଲେ ତାପରେ ରେ ସମୁଦ୍ର ଚାଲ ମାନେ ଲାଇନରେ ଛିଡା ହବା ରାତି ବାରଟାରେ ଆମେ ଯାଇକି ଲାଇନରେ ହେଠୁ ଛିଡାହେଲୁ। ଲାଇନରେ ଛିଡା ହେଲୁ ତାପରେ ହେଠୁ କ କଣ ହେଇଚି ଗ ଅ ତାପରେ ବାରଟାବେଳକୁ ଖୋଲିଦେବି ଗେଟ ଖୋଲିଦେଲେ। ତାପରେ ଆମେ ସମସ୍ତେ କହିଲୁ ହଁ ହେଇଯିବ ଦର୍ଶନ କରିବୁ କେମତି ବୁଲି ବୁଲି ବୁଲି ବୁଲି। ସେ ବି ମାନେ ବିଶ୍ରାମଗାର ଯୋଉରା ଥାଏ ସେଠି ମାନେ ଏମତି ପଡିଥାଏ ନା? କି ଯୋଉ ନା ଚେୟାର ଗୁ ଏଆ ଯାଇକି ସମସ୍ତେ କହଲେ ଜଣେ ଜଣେ ଶୋଇଲା ଭଳିଆ ଜାଗାହବ ମାନେ ଯା
ହଁ ହଁ ଥକିଗଲେ ଏଇଟା ବସିବା ପାଇଁ ଅଛି ସେ ରେଷ୍ଟ ନବା ପାଇଁ ଅଛି।
ନା ନା ସେଟା ଶୋଇବା ପାଇଁ ରାତିରେ ଯୋଉମାନେ ଆସିଥିବେ ଯୋଉ ଜା ରାତିରେ ସେଟା ଶୋଇବା ପାଇଁ ସେମାନଙ୍କୁ ଦିଅନ୍ତି। ଗୋଟେ ଗୋଟେ ମାନେ ଯୋଉ ରୁମ୍ ଗୁଡାକ ଆଉ ପ ହଲ୍ ରେ ଆଖି ନ ପାଉଥିଲା ଭଳିଆ ରୁମ୍ ପୁରା ସବୁ ହଁ ତ ସେଠିକି ଆମକୁ ନେଇକି ବନ୍ଦ କରି ରଖିଦେଲେ, ଫୋନ୍ ଫୋନ୍ ତ ନାହିଁ କିଛି କି ନାଇଁ ତ ବାହାରେ ଯୋଉ ଲୋକ ଗୁଡାକ କେତ କିଛି ଲୋକ ବାହାରେ ରହିଗଲେ ତ ଆମେ ଭିତରେ ରହିଗଲୁ କାହା ସହିତ କାହାର କିଛି ଯୋଗାଯୋଗ ନାହିଁ। ତ ତାଳେ ସକାଳେ ହେଲା ଯେତେବେଳେ ତାପରେ ସେଇ ଲୋକ ଆସିକି ଉଠେଇଲେ କି ନାଇଁ ଉଠିଯାଅ ଆଉ ଲାଇନ୍ ଟା ଲାଗୁ। ତାପରେ ପୁଣିଚ ଜି ଯାହାର ଯାହା ରୁମ୍ ଗଲେ। ମୁଁ କହିଲି ଆରେ ବା ଯଦି ଝାଡା ଯିବ ଦର୍ଶନ କେମିତି କରିବ ଠାକୁରଙ୍କର ଆଉ ସେଇ ଡ୍ରେସ ବି ହେଇକି ଆମର ତ ଏମତି ଅଛି ନା କି ନା ଯୋଉ ଲୁଗାରେ ମାନେ ଯିବୁ ସେ ଲୁଗା ଚେଞ୍ଜ କରିବୁ ସଫା ଲୁଗା କି ଆମର ତ ସେ ହଁ କିନ୍ତୁ ସେଠି ତ ତମେ ତ ଆମେ ତ ହେମିତି ଯାଇଛୁ ନା ଆଉ କଣ ତ ଯଉ ସେତବେଳୁ ଯୋଉ ରହିଲାଣି ତାକୁ ଝାଡ଼ା ଲାଗିବନି ସକାଳକୁ? ସେ ଯେତେ ଏ ଯୋଉ ଯିବେ ସମସ୍ତେ ଯିଏ ଯାଇକି ଯିଏ ଯାର ଯାଇକି ଧୋଇଧୁଆ ହେଲେ ହଁ ହଁ ତ ଆମେ ମାନେ ସେଠି ସକାଳୁ ଚାରିଟାରୁ ଲାଇନ୍ ଲାଗିଲୁ ଯେ ଆସିକି ଦର୍ଶ ଦର୍ଶନ କଲୁ କେତେ। ହୁଁ ନିଶ୍ଚିନ୍ତ ତାଙ୍କର ଯୋଉ କପଡ଼ା ଚେଞ୍ଜ କରୁଥିଲେ ଯୋଉ ଦର୍ଶନ କଲୁ ସେତେବେଳେ ଯୋଉ ସାତଟା ନା କେତେରେ ଆସିକିରି ସାଢେ ପାଞ୍ଚଟା ଆସିକି ସାତଟାରେ ଦର୍ଶନ
ଗାଧେଇକି ତାଙ୍କର ବସ୍ତ୍ର ନୂଆ ପିନ୍ଧଉଥିଲେ, ହଁ।
ହଁ ହଁ ହଁ ତାପରେ ସବୁ କରିଲେ ତା ତା ପରେ ଆଳତି କଲେ ତାପରେ ଆମେ ସେ ଭିତରୁ ବାହାରିଲୁ ସା ଆଠଟା ସା ଆମେ ଯୋଉ ରାତିରୁ ଯୋଉ ପଶିଚୁ ତା ପରଦିନ ଯାଇକି ସାଢେ ବାରଟାରେ ବାହାରିଲୁ। ତ ସମସ୍ତେ କହିଲେ କି ନାଇଁ ତାଙ୍କର ଯୋଉ ଦର୍ଶନ ମାନେ ହୁଁ ମାନେ ମାନେ ଯାଇଚନ୍ତି ଯଦି ଦର୍ଶନ ନ କରିବୁ ତ ଲୋକ କଲେନି ବି କହିଲେ ହଁ ମୁଁ ଯାହା ଦର୍ଶନ କରେଇବି। କିନ୍ତୁ ହେଇଟା ହେଉଚି ପ
ତି ଭଗବାନ ପରୀକ୍ଷା ନିଅନ୍ତି କି ତମେ କେତେ ସହି ରହିକି ତମେ ମତେ ମାନେ ପାଇପାରୁଚ।
ଆଁ ହଁ।
ଯେହେତୁ କୋଉ ଧର୍ମ କୋଉ ଧର୍ମର ବିରୁଦ୍ଧ ନୁହଁ ମୁଁ ଜୟଗୁରୁ ଦିଖ୍ ଦିକ୍ଷା ନେଇଛି ଏମିତି ନୁହେଁକି ମୁଁ ଯିବିନି ମାନେ ସାଇ ମନ୍ଦିର ଯିବିନି। ଏଇଟା ମତେ ଯାଇକିରି ଟଙ୍କା ପାାଣି ସାଇ ମନ୍ଦିରକୁ ଯାଇକି ତାର ଆରତି କରିକି ଆସିଲି ସେମିତି କିଛି ନଥାଏ। କିନ୍ତୁ ଭଲ ଲାଗେ ସବୁ ଜିନିଷ ଏଇ ଏୟା ଯେ ତୁ ସାଇ ବାବାଙ୍କ ଭକ୍ତ ତ ତମକୁ ଜଗନ୍ନାଥଙ୍କ ଭିତରେ ବି ସାଇବାବା ଦେଖାଯିବେ। ଆ ଜେ ଶିବଙ୍କ ଭିତରେ ବି ସାଇବାବା।
ସବୁବେଳେ
ତ ଦେଖା କି ନାଇଁ ସବୁ ଭିତରେ ସମସ୍ତଙ୍କର ସେ ଯୋଉ ତ ମାନେ ଯୋଉ ବ୍ରହ୍ମ ତତ୍ଵ ତ ଗୋଟେ ନା ମାନେ ଭଗବାନଙ୍କ ରୂପ
ହଁ।
ପନରି ତ, ସେ ବ୍ରହ୍ମ ତତ୍ଵକୁ ନେଇକି ହିଁ ଦୁନିଆ ଚାଲିଛି, ହଁ ନା ନାଇଁ? ହଁ ତ ଆମ ଆମ ଧର୍ମରେ ଏଇଆ କି ମାନେ ଆମର ଆଚାର୍ଯ୍ୟ ପରମ୍ପରା ଠାକୁରଙ୍କ ଉପରେ ମାନେ ହଜାର ବର୍ଷ ମାନେ ପର୍ଯ୍ୟନ୍ତ ଆଉ ଠାକୁର ଆସିବେନି ମାନେ ଧ ଯେମିତି ରାମ ଆସିଥିଲେ ତାପରେ ଯେମିତି କୃଷ୍ଣ ଆସି ଥିଲେ ସେମିତି କଳି ଯୁଗରେ କୁହ ଟିକି ଅନୁକୂଳ ଚନ୍ଦ୍ର ମାନେ ଆସିଥିଲେ ତ ସମସ୍ତଙ୍କୁ ଆଚୁଲି ସେ ମାନେ ଉ ସିଏ ଆଚ୍ୟୁଆଲି ସେଇ ବିଷ୍ଣୁଙ୍କର ହିଁ ଅବତାର ଲୋକ ସେନା କ କଳି ଯୁଗରେ ଏବେ କଣ ପ୍ରମାଣ ମାଗୁଛନ୍ତି କିନ୍ତୁ ସେଟା କଣ ଲୋକ ଭାଇଆ ତ ନୁହନ୍ତି ହଁ ନା ନାଇଁ ତ ହଁ। କିନ୍ତୁ ଏଇ ଆମର ଏଇ ଯୋଉ ଆମ ଠାକୁରଙ୍କ ଧର୍ମରେ ଏୟା କୁହନ୍ତି। କି ନାଇଁ ମାନେ ତମେ ତମେମତେ ତମେ ମାନେ ମତେ ପୂଜା କରୁନି ତମ ନିଜ ବି ଭାବଟା ଅଛି ସେଇ ଜିନିଷକୁ ତମେ ଦୂରେଇକି। ନିଜେ ଗୋଟେ ଭଲ ମଣିଷ ର ପରିବେଚିତ ମାନେ ତମେ ତମ ବିବେକ ଆଉ ତମ ମନ ମନ ତ ସବୁବେଳେ ଚଞ୍ଚଳ ନା। ମାନେ ଆଜି ଏକି ଅଛି କାଲି ସେଠି। ଠିକ କି ଚଞ୍ଚଳ ନୁହଁ ତ ସେଇ ଜିନିଷଟା। କୁହନ୍ତି ତମେ ତାକୁ ଯଦି ମାନେ ଆୟତ କରିପାରିଲ ଦେନ୍ ତମେ ଜଗତକୁୁ ବି କରିପାରିବି ଆମକୁ ତ ଏଇ ଖୁଣି ଯଦି ଗୋଟେ ଶାଢୀ ପସନ୍ଦ ଆସୁଛି ତାର ଆଉ ଟିକେ ସ ପରା ଆଉ ଗୋଟେ ପସନ୍ଦ ଆସିଯାଉଛି, ସେଟା ବି ଭଲ ଲାଗୁନି ଆଉ ହଁ ନା ନାଇଁ।
ହଁ।
କିନ୍ତୁ ଆମର ଆୟ କୁହନ୍ତି ଆମର ଗୋଟେ ଜିନିଷ ମତେ ଏଇ ଜିନି ସେଟା ବହୁତ ଭଲ ଲାଗେ ସମସ୍ତଙ୍କୁ ବାନ୍ଧିକି ରଖେ ଗୋଟେ ମାନେ ସକା ଧ୍ୟାନ କରିବା। ନିଜ ପାଇଁ ଟାଇମ ବାହାର କରିବା ଭଗବାନଙ୍କୁ ମାନେ ନେଇକି ମାନେ ପ୍ରାର୍ଥନା କରିବା ଉ ମାନେ ପ୍ରାର୍ଥନା ପରେ ସମସ୍ତଙ୍କ ବଡ ମାନଙ୍କୁ ଆଶୀର୍ବାଦ ନେଇ କି ଦିନ ଷ୍ଟାର୍ଟ କରିବା, ଦିନ ଆରମ୍ଭ କଲ ତାପରେ ତମ କାମ କାମ କଲ ଯାହା ଚାଲିଛି ସବୁ ଜିନିଷ ପୂଜା ପାଠ କଲ ମାନେ ତମ କାମ କଲ ପଢା ପଢେଇଛି ଜାର ଜଉ ନିତ୍ୟକର୍ମ ସବୁ କାମ କଲ ତାପରେ ସନ୍ଧ୍ୟାବେଳେ ସମସ୍ତେ ଆ ସେଠୁ ତାପରେ ପୁଣି ପ୍ରାର୍ଥନା କଲ ସମସ୍ତଙ୍କ ଆଶୀର୍ବାଦ ନେଇକି ଦିନର। ସମାପ୍ତି କଲ ତାପରେ ରାତିକୁୁ ଖାଇ ପିକି ଶୋଇଲ ଠାକୁରଙ୍କୁ ମୁଣ୍ଡିଆ ଭାରିଲ ଧନ୍ୟ
ହଁ।
ବାଦ୍ ଦେଲ କିନ୍ତୁ ଏଇ ଜିନିଷ ଆମେ ସାଧାରଣ ମଣିଷ କରୁନାହାନ୍ତି। ସେଥିପାଇଁ ଗୋଟେ ମାନେ ଦିଆ ହେଇଛି ଯେମିତି ଆମ ତାପରେ ବି ଆମେ ସ୍କୁଲ ଯାଉଛନ୍ତି ହ ନା ନାଇଁ କଣ ପାଇଁ? କାହିଁକି ନା ଆମକୁ ଗୋଟେ ସିଷ୍ଟମ ଦରକାର ଯୋଉଥିରେ କି ଆମେ ପାର ପାଇବା। କିନ୍ତୁ ସେଥିପାଇଁ କୁହନ୍ତି କି ନାଇଁ ତମେ ଗୋଟେ ଜିନିଷ ଯଦି ଗୋଟେ ଜାଗାରେ ତମେ ରହିବ। ଦେନ୍ ତମେ ସେଇ ଜିନିଷ ଟା ମାନେ ଭା ଗୋଟେ ଜିନିଷର ଟେଷ୍ଟ ହିଁ ଜାଣିନଥିବ, ସ୍ଵାଦ ହିଁ ଜାଣିନଥିବ, ତମେ ସେ ଜିନିଷ ଖାଇବାକୁ ଚାହିଁବ?
କେବେ ନୁହେଁ।
ହଁ ନା ନାଇଁ କହୁନ?
ଆପଣ ଯୋଉଠି ଅଛନ୍ତି ହଁ ହଁ, ଆପଣ ଯେଉଁଠି ଅଛନ୍ତି ସେଠି ବର୍ଷା ହଉଛନ୍ତି ନା ନାଇଁ ଯେ?
ହଁ ବର୍ଷା ହଉଛି।
ହଉଛି ନା, ତ ଏବେ ତିନି ଚାରି ଦିନ ଦିନି ଧରିକି ବହୁତ୍ ବହୁତ୍ ତିନି ଚାରି ଦିନି ହବ ବହୁତ ବର୍ଷା ବର୍ଷା ହେଉଛି ବର୍ଷା କେତେ ବର୍ଷା ହେଲା ଯେ ଆ ଏପଟ ଆମର ସବୁ ସ୍କୁଲ୍ ଗୁଡ଼ା ସବୁ ରେନି
ବର୍ଷା ଛାଡିିଲେ ଆପଣଙ୍କୁ କଲ୍ କରିବି ତାହେଲେ ଆଉ
ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ ରଖ
ହ୍ୟାଲୋ ହଉ ତାହେଲେ ରଖୁଛି